ଏ ଏବେ ରୋଷେଇ ସାରିକି ଆସିଲି ଆଉ ମୁଁ ଦେଇଟା ଫୋନ୍ କରିଦିଅ କଣ କରୁଛନ୍ତି?
ହୁଁ ହୁଁ, ଆଉ? କେମିତି ଏତେ ଦିନ ପରେ କଲ କଲମ?
ଟିକେ ବହୁତ ଦିନ ହେଲା କଲ କରିନଥିଲି ତ ଆଜି କହିଲି ହଁ, ଟିକେ ଫାଙ୍କା ଅଛି ଟିକେ ଶୀଘ୍ର ରୋଷେଇ ସରିଗଲା ତାପରେ ଆମର କିଏ ଖାଇନାହାନ୍ତି ଏପର୍ଯ୍ୟନ୍ତ ମୁଁ କହିଲି ଆଉ କଥା ହେଇକି ଦେଖିଆ ଆଉ କଣ କରୁଛନ୍ତି?
ଓହୋ ଆଜି କଣ ରୋଷେଇ କରିଛ?
ଆଜି ହେଇଛି ଆମର ମସୁର ଡାଲି, ମଞ୍ଜା ରାଇ ଅଣ୍ଡା ଆମ୍ଲଲେଟ୍ ଆଉ ହଉଛି ଯେଉଁ କଣ କହିଲ ଶୁଖୁଆ ଚୁଡ଼ଚୁଡ଼ା ଆଉ। ଆଉ ଆମ୍ବ ତା ସହିତ ଆଉ।
ଓହୋ ଆଉ ବହେତ ଖାଇବା ତମର ବନେଇ ଦେଇଛ ଆଉ ଭଲ ଆଉ, ଖାଅ ଆଉ। ଆଉ କଣ, ଆଉ କଣ ଏଥର ତ ତମେ ଜାଣିଥିବ? ଆମର ତ ଗୋଟେ ମନ୍ଦିର ଅଛି ତୁମେ ଜାଣିଥିବ ଜଗନ୍ନାଥ ମନ୍ଦିର। ଆମ ଗାଁ ପାଖରେ ମାନେ ଆମ ଗାଁରେ।
ହଁ
ତ ଏଥର କଣ ଆମ ଗାଁ ରେ ନା ତାର ପ୍ରତିଷ୍ଠା ଏବେ ହିଁ ହେଇନଥିଲା କି ଦି ବର୍ଷ ଖଣ୍ଡେ ହବ ହେଇଥିଲା ମନ୍ଦିରଟା ତ ଏବେ ତାର ପ୍ରତିଷ୍ଠା ଦିବସ ପୁଣି ଆସିଯାଉଛି ବାର୍ଷିକୀ ମାନେ ତାର ସେଲିବ୍ରେସନ୍ ହେବ। ତ ସେଇଦିନ ବହୁତ ଭଲ ହୁଁ ତ ସେଇଦିନ ବହୁତ ଭଲ ଭାବରେ ବନେଇବେ ଆଉ। ସବୁ କଣ କହିଲ ଗାଁର ସବୁ ଲୋକମାନଙ୍କୁ ତାଙ୍କ ବନ୍ଧୁବାନ୍ଧବ ସବୁ ଆସିବେ, ଭଲକି ହବ ଆଉ ମେଲୋଡି ଫେଲୋଡ଼ି ହେବ ପାଲା ବି ତିନି ଦିନ ହେବ ତ ମୁଁ ହେଉଥିଲି ଆଉ ତମେ ବି ଆସିଲେ ଭଲ ହୁଅନ୍ତା ଆଉ ଦେଖିକି ଯାଆନ୍ତି ଆଉ।
ହଉ ଦେଖିବା ଆଉ ଯିବା ଆଉ ମାନେ ଯୋଉ ଯେମିତି ମାନେ ଯୋଉ କଣ କହିଲ ଯୋଉ ଦିନ ଧର ମନ୍ଦିର ପ୍ରତିଷ୍ଠା ହେଇଥିବ ସେଇ ମାନେ ସେଇ ଦିନରେ କଣ କହିଲ କଳସ ମଳସ ମୁଣ୍ଡେଇକି ସେମିତି କରନ୍ତି ତ ମାନେ ପୂଜା ପାଠ କରନ୍ତି, ହୋମ କରନ୍ତି
ହଉ ହଉ, ହଁ କଣ କ ଏଇଟା ହବ? ହୁଁ କଣ ହେବ କହିଲ ଏଥର ଏଟା, ଏଇଟା ରଥଯାତ୍ରାକୁ ଆମର ହେବ।
ଓହୋ ରଥଯାତ୍ରା ଟାଇମରେ ମଧ୍ୟ ପ୍ରତିଷ୍ଟା କରିଥିଲ ଆଉ।
ହଁ ଆମ ରଥଯାତ୍ରାବା କରିଥିଲେ ତ ସେତେବେଳକୁ ହେବ। ଆଉ ତମର ଏଥର ରଥଯାତ୍ରା ଦେଖିବା ପାଇଁ କୁଆଡ଼େ ଯାଇ ଯିବ ବୋଲି କିଛି ପ୍ଲାନିଂ ଥିଲା କି ମାନେ ପୁରୀ ପୁରୀ କୁଆଡ଼େ ଯାଇଥାନ୍ତ କି?
ନାଇଁ ନାଇଁ ପୁରୀରେ ପୁରୀ ମାନେ ସିନା ଗୋଟେ ଆମେ ଯାଉଛେ ନା ରଥଯାତ୍ରା ଦେଖିବାକୁ ଯିବା ବାହୁଡାକୁ ଯିବା। ସେଠି କଣ ଆମେ କିଛି ଦେଖିପାରିବା କି ଯାହା ଏତେ ଦୂରରେ ଥାଇକି ବି କିଛି ଦେଖିପାରିବନି ତ କତ ଯୋଉ ଲୋକ ବହୁତ ଲୋକ ପୁରା ଭିଡ ଜାମ୍ ହେଇଥିବ କିଛି ବି ଦେଖିପାରିବୁନୁ। ଏଠି କୋଉଠୁ କହିଲ ଯୋଉ କେଉଁଝରରେ ହୁଏ ରଥଯାତ୍ରା।
ଆଚ୍ଛା
ସେଠି ସେମିତି ବହୁତ ଲୋକ ହୁଅନ୍ତି ବହୁତ ବଡ ରଥଟେ ବି ହୁଏ। ରଥଟା ବି ବହୁତ ବଡ ହୁଏ ସେଠି କାଳେ କେଉଝରରେ
ହୁ ହୁଁ ଆଚ୍ଛା ତୁମେ ଯାଅ ନା କଣ ସେଇଠିକି ଯାଇଛ କେବେ?
ହଁ ମୁଁ ଯାଇଥିଲି ଥରେ ଯାଇକି ବୁଲିକି ଆସିଥିଲି ଦେଖିଥିଲି ଭାବୁଛିୁ ଏଇ ବର୍ଷ ରଥଯାତ୍ରା କୁ ଯିମୁ ବୋଲି କେଉଁଝର ଟିକେ ରଥଯାତ୍ରା ଦେଖିକି ଆସିବୁ ଆଉ
ଆଛା ହଁ ଯାଅ ଆଉ ବୁଲିକି ଦେଖିକି ଆସ।
ହୁଁ ରଜ ପରେ ତ ପଡିବ ହ ରଜରେ ରଜ ସାରିକି ଏଠି ରଜ କଟେଇକି ତାପରେ ଜିମୁ ରଥଯାତ୍ରା ଆଉ ଆଉ ଯାଇକି ବୁଲିକି ଆସିମୁ ଆଉ ସେ ସମୟରେ ତ ରଥଯାତ୍ରା ଟାଇମରେ ତ ବର୍ଷା ହୁଏ ଯାହାହେଲେ ର ରଥ ଯେତେବେଳେ ଟଣା ହେଉଥିବ ସେଇଟା ଯେମିତି ହେଲେ ଟିକିେ ସେଇଦିନ ବର୍ଷା ହବ
ହୁଁ ହୁଁ ହୁଁ ନିହାତି ବର୍ଷା ତ ମାନେ ରଥଯାତ୍ରା ହେଲେ ବର୍ଷା ହୁଏ ଟିକେ ମାନେ ଏମିତି ହବ ଯେମିତି ସ୍ତିଆ ମେଘ ଟାଇପ ର ହୁଏ ନା ହୁଏ ଭଲ କି କି ଯାତ୍ରାାକୁ
ହଁ ବେଶୀ ନହେଲେ ଅଳ୍ପ ହବ କିନ୍ତୁ ଦେଖିବ ପ୍ରତ୍ୟେକ ବର୍ଷ ରଥ ମାନେ ସେଟା ଆରମ୍ଭରୁ ହେଇଛି ଆଜି ବୋଲି ନୁହଁ କି କାଲି ନୁହଁ ରଥ ଟଣା ହଉଥିବା ମାନେ ଯେମିତି ହେଲେ ଟିକେ ବର୍ଷା କଥା ହବ ରଥଯାତ୍ରା ଦିନ ହବ ଆଉ ତା ସହିତ କଣ କହିଲ ବାହୁଡା ଦିନ ବି ହବ। ଏଇ ଦି ଦିନ ଯେମିତି ହେଲେ ଟିକେ ମାନେ ବର୍ଷା ହବ ଏ କଣ ଠାକୁରଙ୍କର ଗୋଟେ ମାନେ କଣ କହିଲା ଗୋଟେ ଲୀଳା ଆଉ
ହ। ହଁ। ଠାକୁର କିଏ ଠାକୁର ଖୁସି ହେଇକି ବର୍ଷ ମାନେ କରନ୍ତି ସେଇଟା ବି ଗୋଟେ ହେଇପାରେ
ସେଟା ତାଙ୍କର ଆଗରୁ ମାନେ କଣ ଗୋଟେ ସେମିତି କିଛି ଥିବ କି ମାନେ ସି ଯା ମାନେ ସେ ଆମେ ତ ସେଇ ବିଷୟରେ ଏତେ ମାନେ ଜାଣିନେ ଯେତିକି ବି ଜାଣିଛେ ସେଇଆା ମାନେ ପୁରୀ ମନ୍ଦିରରେ କଣ କହିଲ ବହୁତ ଆସ ଆଶ୍ଚର୍ଯ୍ୟ ମଧ୍ୟ କଥା ମାନେ ସେଠି ଆହୁରି ବହୁତ କିଛି କଥା ଅଛି ଯୋଉଟା କି ଆମେ କେବେ ଜାଣିନେ
ଆ
ମାନେ ସେ ଯୋଉ ମନ୍ଦିରର କିଛିଟା ଷ୍ଟୋରି ଆହୁରି ଅଛି ଯୋଉଟା ଆମେ ଜାଣିନାହିଁ କି କେବେ ଜାଣିବା ବୋଲି ମାନେ ତାର ବି କିଛି ଇଏ ନାହିଁ ବହୁତ କିଛି ମାନେ ଆଶ୍ଚର୍ଯ୍ୟ ମୟ କଥା ନାଇକି?
ହଁ ବହୁତ ସାରା ଆଶ୍ଚର୍ଯ୍ୟ ଜିନିଷ ଅଛି ପୁରୀରେ ଯେମିତିକି ଯେଉଁ ଦିଗରେ ପବନ ହେଉଛି ତା ର ଓଲଟା ଦିଗରେ ଆମର ମାନେ କଣ କହିଲ? ପତାକାଟା ଆମର ତ୍ରିରଙ୍ଗା ପତାକାଟା ଉଡ଼େ
ତାପରେ ସେ ଯୋଉ ପୁରୀ ମନ୍ଦିର ଭିତର ଟା ମାନେ ତମେ ଟିକେ ଯଦି ପାଖରେ ଟିକେ ଦୂରରେ ଯଦି ଥାଇକି ଦେଖିବ ତମକୁ ଏମିତି ଲାଗିବ ଯେ ମନ୍ଦିର ଟା ହଁ ଛୋଟ ଏତେ ବି ତ ଛୋଟ ନୁହଁ କି ବେଶୀ ଛୋଟ ନୁହଁ କି ବେଶୀ ବଡ ନୁହଁ କିନ୍ତୁ ତା ଭିତରକୁ ତମେ ଯେତେବେଳେ ପଳେଇବ ସେ ଭିତରରେ ଯେତିକି ସବୁ ସ୍ଥାନ ଅ ଅଛି ମାନେ ମନ୍ଦିର ଅଛି ମଠ ଅଛି ଯାହା ବି ସବୁ ଅଛି ତମେ ଯଦି ମିନିମମ୍ ସେଠି ଆଠ ଦିନ କଣ ଯଦି ପନ୍ଦର ଦିନ ବି ବୁଲିବ ଦେଖିପାରିବନି ସବୁ
ବହୁତ ବଡ଼ ଆଉ କଣ କହିଲ ତାର ଦେଖିବ ବାହାରେ ଏତେ ଜୋରରେ ସାଉଣ୍ଡ ସମୁଦ୍ରର ଇଏ ର କିଛି ବି କିନ୍ତୁ ଭିତରେ କିଛି ବି ଶବ୍ଦ ତୁମକୁ ଶୁଭିବାନି ପୁରା ଶାନ୍ତ।
ତ ନା ସେଇଟା କଣ କହିଲ ସେଇଟା। ସେ ଠାକୁର ନିଜେ ହିଁ ତାଙ୍କର ଆର ମାନେ ଯେତେବେଳେ ସି ସେଇଠି ସ୍ଥାପନା ହେଇଥିଲେ ସିଏ କି କିଛି ମାନେ ସେମିତି କିଛି। ହେଇଥିବ କି କିଛି କହିଥିବେ କି କଣ ସେଟା ସେ ମାନେ।
ଆଉ କଣ କହିଲ ଦେଖ ପୁରୀର ତାର ଆର୍କିଟେକ୍ଚର ଗୁଡ଼ା ମାନେ ତାର ମାନେ ବନେଇଛନ୍ତି ଏମିତି। ଯେ ତାର ଯୋଉ ଆମର ନାହିଁ ନା ଚକ୍ର ଟା। ମନ୍ଦିର ଉପରୁ ସେଇଟା ଯୋଉ ସାଇଡୁ ରୁ ବି ଦେଖିଲେ ତମକୁ ଗୋଲ ଦେଖାଯିବ ଯେମିତି ଗୋଟେ ସାଇଡ ହେଇଛି ନା।
ଗୋଟେ ସାଇଡ ହେଇଛି କିନ୍ତୁ ହଁ। ତମେ ଯୁଆଡେ ବି ଦେଖିବ ପୁରା ମାନେ ତ କଣ ମୋ ଆଡକୁ ହେଇଛି କି। ତାପରେ ତା ଉପରେ ଆଜି ପର୍ଯ୍ୟନ୍ତ ଗୋଟେ ପକ୍ଷୀ କଣ ଗୋଟେ କାଉ କଣ କି କି କେବେ ଉଡିିବାର ବି କେବେ ଆଜି ପର୍ଯ୍ୟନ୍ତ ହେଇନି।
ହୁଁ। ସେଇବା ବହୁତ ଲୀଳା ତ ଭଗବାନଙ୍କର ଅଛି ସେଇଠି ବହୁତ ଆଶ୍ଚର୍ଯ୍ୟ। ମାନେ ବାହାର ଯେଉ ସବୁ ରାଜ୍ୟର ଦେଶର ଲୋକମାନେ ଆସନ୍ତି ସେମାନେ ତ ସବୁ ଦେଖିକି ପୁରା ଆଶ୍ଚର୍ଯ୍ୟ ହୁଅନ୍ତି।
ଆମ ଓଡ଼ିଶା ଲୋକଠୁ ଅଧିକ ଆସୁଛନ୍ତି ବାହାର ଲୋକ।
ହୁଁ କାହିଁକିନା ପୁରୀ ଠାକୁରଙ୍କ ମହିମା ମାନେ ଜଗନ୍ନାଥ ଠାକୁରଙ୍କ ମହିମା ଟା ଏତେ। ଅଧିକ ଯେ ସବୁଆଡ଼େ ମାନେ ପୃଥିବୀ ସାରା ଲୋକମାନେ ଜାଣିଲେଣି। ଅଧିକା ତ ବାହାର ଦେଶରୁ ଲୋକ ଅଧିକାଂଶ ଆସୁଛନ୍ତି ପୁଣି।
ସେଇଆ ପରା ବାହାର ଦେଶ ଲୋକ ବେଶୀ ଆସୁଛନ୍ତି ଆମ ଓଡିଶାରୁ ସେ ମାନେ ସେ ବାହାର ଲୋକ ବହୁତ ଆସୁଛନ୍ତି। ଆଉ ସେମାନେ ଆସୁଛନ୍ତି ଯେତିକି ଠାକୁରଙ୍କୁ ଦେଉଛନ୍ତି ବି ସେତିକି।
ହଁ ହଁ। ସେମାନେ ତାଙ୍କର ମାନେ କଣ କହିଲ ଭଗବାନଙ୍କର ଲୀଳା ଦେଖିକି ହିଁ ଆସୁଛନ୍ତି ନା।
ମୁଁ ଥରେ ଯାଇଥିଲି ମାନେ ଝିଅ ବେଳେ ଥରେ ମୁଁ ଯାଇଥିଲି ପୁରୀ ମନ୍ଦିର ହେଲା ସେ ଯୋଉ। ମୁଁ ଯେତିକି ବି ବୁଲିଛି ମାନେ କଁ କହିଲ ସେ ଯୋଉ ମଠ। ଆଉ ସେ ଯୋଉ ଅଭଢାରେ ଯୋଉ କରନ୍ତି ଯୋଉ ନିର୍ମାଲ୍ୟ କରନ୍ତିନି ସେଠି ଗୋଟେ। ଖଳା ଅଛି। ଗୋଟେ ଖଳା ମାନେ କ ଯେମିତି ଆମର ଖଳା କରନ୍ତି ବାଡି ମାନଙ୍କରେ ସେଠି ସେମତି ଗୋଟେ ଖଳା ଅଛି। ଆଁ ‌ସେଠି ସେଇ ନିର୍ମାଲ୍ୟ ର କେବଳ ସେଇଠି ହିଁ ଶୁଖାନ୍ତି ସବୁଦିନ ଶୁଖାନ୍ତି ଆଉ ଯୋଉ ଠାକୁ କୁକୁରଙ୍କର ଯୋଉ ପିଠା ପଣା ଯୋଉ କରନ୍ତିନି ତାଙ୍କର ମାନେ ଥ ଠାକୁରଙ୍କ ର ଗୋଟେ ଢିଙ୍କି ଶାଳ ନାହିଁ କି ସେଇ ମନ୍ଦିର ଭିତରେ ଗୋଟେ ଢିଙ୍କିଶାଳ ଅଛି। ଢିଙ୍କି ଝାଳ ଅଛି ସେଥିରେ ଦୈନିକ ସେମାନେ ଚୁନା କୁଟିକି ପିଠା କରନ୍ତି। ଠାକୁରଙ୍କର ଢିଙ୍କିଶାଳ ଅଛି ତାଙ୍କର ଗୋଟେ କୁଲାବ ଅଛି ଠାକୁରଙ୍କର। ସେ ଢିଙ୍କି ଶାଳ ଟା ସେମତି ବହୁତ ବଡଟେ। ଆମେ ଯେମିତି ଆମର ଯେମିତି ଗାଁ ଗାଉଁଳିର ଢିଙ୍କିଶାଳ କରୁନାହାନ୍ତି।
ହୁଁ।
ସେଇଟା ତାର ତିନିଟା କି ଚାରିଟା ହବ କି ପାଞ୍ଚ ଛଅଟା ହବ ସେତିକି ମାନେ ମାନେ ସେତିକି ଓସ୍ ସାର ରେ ସେ ଯୋଉ ଢିଙ୍କି ଶାଳ ଟା ଆଉ ସେ ଯୋଉ କୁଲାଟା ମାନେ ଯେମିତି ହେଇଛି। ଗୋଟେ ରୁମ ର ଠିକ ସେଇ ଗୋଟେ ରୁମ୍ ଯେତି ମାନେ ଯେତିକି ଲମ୍ବ ଓଷାର। ଠିକ ସେଇ ମାନେ ସେଇ ହାଇଟ ର ଗୋଟେ ହେଇଛି କଣ କହିଲ ଗୋଟେ କୁଲାଟେ। ସେଇ କୁଲା ଟାକୁୁ ମାନେ ଦି ଜଣ କି ତିନି ଜଣ ଧରିକି ପାଛୁଡି ପାରିବେନି।
ଆଚ୍ଛା ଆଚ୍ଛା।
ମୁଁ ସେ କୁଲାଟାକୁ ଦେଖିକି ଆଶ୍ଚର୍ଯ୍ୟ ମୋ ମାନେ ମୋ ଜୀବନରେ ମୁଁ ଏ ଏତେ ବଡ଼ କୁଲାଟା ମୁଁ ସେଇ ମନ୍ଦିରରେ ହିଁ ପ୍ରଥମ ଥର ପାଇଁ ଦେଖିଲି।
ଓ ହୋ।
ଆଉ ତାପରେ ଯେତେ ଥର ଯାଇଛି ମନ୍ଦିର ମୁଁ ଆଉ କେବେ ଯାଇନି ସେଇ ଯୋଉ ଢିଙ୍କିଶାଳ କୁ।
ଓହୋ ଆଉ ଏବେ କେବେ ଯାଇଥିଲ ନା ମନ୍ଦିର?
ହଁ ଆମେ ଏଇଥର ଯାଇଥିଲୁ ମାନେ ଏଇ ଅକ୍ଷ ତୃତୀୟା ସମୟରେ ଆମେ ଯାଇଥିଲୁ। କିନ୍ତୁ ଆମେ କୁ ଆଉ କୁଆଡେ ବୁଲିନୁ କେବଳ ଯାଇଁକି ସେ ଯୋଉ ଖାଲି ସମୁଦ୍ର କୂଳରେ ଟିକେ ଯଦି ବୁଲିଥିଲୁ ଲହଡି ଭାଙ୍ଗିଥିଲୁ ଠାକୁର ଦର୍ଶନ କଲୁ ତାପରେ ପଳେଇ ଆସିଲୁ ଆଉ କୁଆଡେ ଯାଇନୁ
ଓହୋ ତରତରିଆରେ ଯାଇଥିଲ ବୋଧେ ଆଉ।
ଦି ଦିନ ରହିଥିନେ ସେ ମାନେ ମନ୍ଦିର ଭିତର ଟା ପୁରା ବୁଲିବି ଦେଖିକି ଆସିଥାନ୍ତୁ। ଆମେ ତ ଗଲୁ ଧର ଗଲୁ ଆମେ କେ ଏଠୁ ଗଲୁ ପାଞ୍ଚ ଚାରିଟା ବେଳେ ସେଠି ପହଞ୍ଚିଲୁ ଯାଇକ ରାତ ତିରେ ଆଉ ସେଦିନ ଠାକୁରୁଙ୍କୁ ଦର୍ଶ ସନ କଲୁ ଲହଡି ଭାଙ୍ଗିଲୁ ତାପରଦିନ ସକାଳେ ପଳେଇ ଆସିଲୁ ଆଉ। ଯଦି ଦି ଦିନ ଏଠି ଧର ଆମେ ଗଲୁ ଆଜି କାଲି ରହିଥାନ୍ତୁ ପହର ଦିନ ରହିଥାନ୍ତୁ ତାପରେ ଦିନ ଆସିଥିବେ ସେ ଯୋଉ ମଝିରେ ଯୋଉ ଦି ଦିନ ଥିଲା ସେଇ ଦି ଦିନ ଯଦି ବୁଲିଥାନ୍ତେ ମନ୍ଦିର ଭିତରେ ବୁଲଥିନେ ସବୁ କିଛି ସବୁ ତ ଦେଖି ହେଇ ନଥାନ୍ତା କିଛି ତ ଆମେ ଦେଖିଥାନ୍ତେ ନା ନାଇଁ କିନ୍ତୁ ରହିଲୁନି ଆମେ ପଳେଇ ଆସିଲୁ ମାନେ କଣ କହିଲ ଟାଇମ୍ ହେଲାନି ତାପରେ ଆମ ଝିଅ ଯାଇଥିଲେ ନା ତାଙ୍କର ବି ଛୁଟି ନ ଥିଲା ସେଥିପାଇଁ ବାଧ୍ୟ ହେଇକି ପଳେଇ ଆସିଲୁ ଆଉ ଦେଖିବା ଆଉ କୋଉ ଦିନ ଡୋରି ଲାଗୁଛି ଆଉ କାଳିଆ ଯୋଉଦିନ ଲାଗିବ ଏଥର ଗଲେ ଦିଇ ଦିନ ରହିକି ଆସିବୁ ଭାବୁଚୁ।
ହଁ ନା ନାଇଁ ଆଉ ଥରେ ଆ କି ଆର ବର୍ଷକୁ ନହେଲେ ଆର ବର୍ଷକୁ ସବୁ ବର୍ଷ ତ ଯାଉଥିବ ଯିବା ନହେଲେ ଆଉ କେବେ ପଳେଇ ପୁଣି ରହିକି ଦି
ଯେତେ ଥର ଗଲେ ବି ଯେ ଗୋଟେ ମ ଦେଖ ଯେତେ ଥର ଆମେ ଯଦି ପୁରୀ ଯିବା ଯେତେ ଚେଷ୍ଟା କଲେବି ତମ ସବୁ ପୁରୀର ଯେତିକି ଅଛି ମାନେ ସେଇଠି ମାନେ ଦେଖିବା ପାଇଁ ଜାଣିବା ପାଇଁ ତମେ ଏ କେବେ ସବୁଟା ଜାଣିପାରିବନି କି ଦେଖିପାରିବନି। କାହିଁକିନା ସେ ମନ୍ଦିରଟା ହଁ ସେମିତି ରହସ୍ୟମୟୀ ମନ୍ଦିର ସିଏ।
ହଁ।
ସିଏ ହେଲା ରହସ୍ୟମୟୀ ମନ୍ଦିର।
ହଁ ରହସ୍ୟରେ ପୁରା ପୂର୍ଣ୍ଣ।
ଆଉ ହଉ ତାହେଲେ ମୁଁ ଟିକେ ଝିଅ ଡାକୁଚି ମୁଁ ତାକୁ ଯାଉଚି ଗାଧୋଇ ଖୁଆଇକି ଆସେ ପଛରେ କେତେବେଳେ ଟିକେ ଫାଙ୍କା ହେଲେ କଲ୍ କରମି ଆଉ।
ହଉ ତାହେଲେ ହଉ।